ହାଲୋ।
ହଁ ପଇସା ଆସୁଚି ଠିକ୍ ତମର?
ଏବେ ଶୁଭା, ଏବେ ଶୁଭିଲା।
ଶୁଭୁଚି ତ?
ହଁ ହଁ ଭଲ ସବୁ।
କଁ କରୁଚୁ?
ନମସ୍କାର୍ ଆଜ୍ଞା ନମସ୍କାର୍।
ନମସ୍କାର୍ ନମସ୍କାର୍। କଣ କରୁଚୁ?
ବସିଛି ଆଜ୍ଞା ଆପଣ କଣ କରୁଛନ୍ତି?
ମୁଁ ବି ବସିଛି କୋଉଠା ତ ଉପରେ ନା ଘରେ?
ଆଜ୍ଞା ଛାତ ଉପରେ ଅଛି।
ଓହୋ।
ଆପଣ କୋଉଠି ଅଛନ୍? ନା ଆଜ୍ଞା ଖାଇନି ଆପଣ ଖାଇ
ହଁ ଏଇ ଜଷ୍ଟ୍ ଖାଇ ଆଛି ଏଇ ବସ୍ ଚି ରେ।
କେତେବେଳେ ଖାଇବୁ?
ଆଜ୍ଞା ଆଉ ଟିକେ ସମୟ ପରେ ଖାଇବି ଆଜ୍ଞା।
ଓହୋ। କୁଆଡ଼େ ବୁଲି ଯାଇଥିଲୁ ଆଜି?
କଣ ରୋଷେଇ ହେଇଛି ଆପଣ ଘରେ, ଆଜ୍ଞା?
ଆ ରୁଟିିକୁ ଭ ରୁଟିକୁ ଅଳୁଦମ୍।
ଆଜ୍ଞା।
କୁଆଡ଼େ ବୁଲି ଯାଇଥିଲୁ ଆଜି?
ଆଜ୍ଞା, ଆଉ ଜଗନ୍ନାଥ ମନ୍ଦିର ଆଡ଼େ ଯାଇକି ବସିଥିଲୁ ଆଜ୍ଞା।
ଓହୋ। କିଏ କିଏ ଯାଇଥିଲ?
ସ ଶିବାର, ମୋର, ଆଶୁ ର, ଏ କିରନ୍ ର।
ଓହୋ। ମାନସ କୁ ନେଲ ନାଇଁ କି?
ହଁ ମାନସ ବି ଥିଲା, ମାନସ ବି
ଓ। ସେତେବେଳେ କିରଣ କୁ ଆଣିଯାଉଥିଲ ଡାଇରେକ୍ଟ ସେଠି ବସିବା ପାଇଁ ଯାଉଥିଲ।
ନାଇଁ ସେଇଟି ବସିବା ପାଇଁ ଯାଇଥିଲୁ କିରଣ କୁ
ହୁଁ।
କିରଣ କୁ ଆଉ ଟିକେ ପରେ ନେଇଗଲୁ।
ଡ୍ୟୁ ତାର ଡ୍ୟୁଟି ସରିନଲା।
ନା ସରି ନଥିଲା। ପରେ ଆଉ ଥରେ ଆଉ ଟିକେ ପରେ ନେଇ ଗଲୁ।
ଓହୋ। ମନ୍ଦିର ଭିତରେ ବସିଥିଲ ନା ବାହାରେ ବସିଥିଲା
ଆଏ ବାହାରେ ଏକା। ସେ ଗୁଟେ ଯଉ ବଣ ନାଇଁ
ହଁ ଅଛି। ତା ସାଇଟରେ ବସିବା ପାଇଁ ଅଛିଟି?
ହୁଁ।
କଣ ରୋଷେଇ ହେଇଛି ଆଜି?
ସେ ରୋଷେଇ ହେଇଛି ଆଳୁ ଭଜା
ଭଉଜ ଭାତ।
ଭାତ, ଡାଲି।
ହଁ।
ଭାତ ଆଉ ଡ଼ାଲି।
କେତେବେଳେ ଖାଇବୁ।
ଆଉ ଟିକେ ଦଶ ନଅ ଟା ଆଡେ ଆଉ। ନଅ ଟା, ନଅ ଟା, ନଅ ଟା, ନଅ ଟା
ଓହୋ। ବର୍ଷା ହଉଥିଲା ଆଜି ତମ ଆଡେ।
ଆଜି ପ୍ରବଳ ବର୍ଷା ହେଇଥିଲା ଆଜ୍ଞା।
ଅଁ କେତେଟା ବଜେ ବର୍ଷା ହେଲା ତମ ଆଡ଼େ?
ଚାରଟା।
ଚାରିଟା ଯାଏଁ। ଆମର ଏପଟେ ବି ସେଇ ଆମର ଆଡ଼େ ଚାରିଟା ତ ନାଇଁ। ତିନଟା ପାଖା ପାଖି ପୁରା ଜୋରସେ ବର୍ଷା ହେଲା। ଜୋରସେ ପୁରା ହେଲା ତାପରେ ଛାଡିଦେଲା, ଜଷ୍ଟ୍ ଟିକେ ଟିକେ ବର୍ଷା ହେଲା ତାପରେ ଆଉ ବିଜୁଳି ଘଡଘଡି ପୁରା ବିଦ୍ୟୁତ ପୁରା ବହୁତ ଜୋରରେ ହେଉଥିଲା ସେ ହେଉଥିଲା ଆଉ। କମ୍ପ୍ୟୁଟର କ୍ଲାସ୍ ଜଏନ କଲ ନା
ଜଏନ କରିନି ରେ ଭାଇ। ଜଏନ କରି, ଜଏନ କରି ସାରିଲିଣି ଯେ ଆଉ କ୍ଲାସ, କ୍ଲାସ ଟା ଷ୍ଟାର୍ଟ କ୍ଲାସଟା ଷ୍ଟାର୍ଟ ହେଇନି। ଆଜି ଖାଲି ଡକ୍ୟୁମେଣ୍ଟ ଯାକ ଧରିକି ଆସ କହୁଥିଲେ ତ ଆମେ ଡକ୍ୟୁମେଣ୍ଟ ଟା
ତୁ ଡକ୍ୟୁମେଣ୍ଟ ନେଇନା ନ୍ତି କି?
ନା, ମୁଁ ନେଇକି ଯାଇଥିଲି। ମାନେ ମୁଁ ତ କରିସାରିଛି କେବେଠୁ। ମାନସ ର ମାନସ ର
ଅ କଣ କଣ ଡକ୍ୟୁମେଣ୍ଟ ଦରକାର ଅଛିରେ?
କଣ ଦରକାର ହଉଛି, ପାସପୋର୍ଟ ଦିଟା, ଆଧାର କାର୍ଡ, ଏ ଆ ଆଧାର କାର୍ଡ, ପେନ ସାର୍ଟିଫିକେଟ। ଆ ସବୁ ଜେରକ୍ସ। ଅରଜିନାଲ ଦରକାର ହଉଥିଲା ତ ଅରଜିନାଲ। ଗୋଟେ କଲର ଗୋଟେ
ଓ ହୋ। ସେ କେତେ ମାସ ହେଲା କର କହୁଛି ମାନସ।
ଯିଏ ବି ସେଇ ଛଅ ମାସ ହେଲା।
ହେଲେ ମୁଁ ବି ଜଏନ୍ କରିଦେବି ଆଉ ଛଅ ମାସ ହେଲା ବ ହେଇଯିବ ଆଉ କେତେଟା ମର୍ଣିଙ୍ଗରୁ କେତଟାରୁ କେତଟା କ୍ଲାସ ହେବ?
ମୁଁଉ ତ ଆମେ ଆଠଟା ହଉଥିବୁ।
ହୁଁ।
ଆଠଟାରୁ ଦଶଟା ଆଠଟାରୁ ଦଶଟା।
ପ୍ରାକ୍ଟିକାଲ କେତେ ଘଣ୍ଟା ଆହୁରି ଥିଓରୀ ହେବ?
ଘଣ୍ଟାଟା କଣ ସେପି
ଓହୋ ଥିଅରୁମ୍ ଟା ତ ତାପରେ ପ୍ରାକ୍ଟିକାଲ ପାଇଁ ଠିଆ ହବନି। ଷ୍ଟାର୍ଟ ହବ କେବେଠାରୁ କ୍ଲାସ ତମର ନା ହେଲାଣି।
ସୋମବାର ସୋମବାର ନାଇ ହେଇ ନାଇ ତ ମାନେ ସୋମବାର ତ ହବ।
ସେଠି କେତେଟା ଟିଚର ପଢ଼ା ଉଛନ୍ତିରେ?
ଦଡୁ ହେଲେ ଜିବା କଥା ଆଉ।
ନାଇଁ ସେଠି ଟିଚର ଟିଚର
ଯୋଉମାନେ ଅଛନ୍ତି?
କେତେଟା ଟିଚର୍ ପଢ଼ଉଛନ୍ତି କେତେଟା ଟିଚର୍ ପଢ଼ାଉଛନ୍ତି?
ତିନି ଚାରିଟା ଅଛନ୍ତି।
ଆଉ ମୁଁ ଜଏନ୍ କରୁଥିଲି ହେଲେ ରହୁଛିି ତାପଳେ।
କରଦେ କରଦେ ହ ସେ ଏଠି କଣ ତାଲିମ୍ ଶିଖିବୁ?
ନାଁ ଏଇଟା ଟାଲି ମୋର ଅଛି ଟାଲି ମତେ ଆସୁଛି ଖାଲି ସେଠି କଣ ଆମର ଫଟପ ବି ଗୋଡିଂ ଫୋଡିଂ କରୁଚନ୍ତି ସେଟା ତ ବଡି ହବ। ସି ପ୍ଲସ୍ ମଧ୍ୟ ତ ଥିବ ନା ସି ପ୍ଲସ୍ ଏଟିଲିଷ୍ଟ ସି ପ୍ଲସ ଥିବ ସି ପ୍ଲସ ପ୍। ଏ ସେମିତି କହୁଥିବେ ତାହେଲେ।
ହୁଁ ସିରିକ୍ର୍ଣୀୟର ଟା ଇଯି ଇଜୀ ଅଛି। କେଏ ଯାଣେ ଯାଣିନି ମୁଁ ଆଉ କଣ କଣ ଅଛି ବୋଲି କିଛି।
ହଁ ମୁଁ ଗୋଟେ ଦେଖିଲି ଆଉ ଗୋଟ ସେ ଗୋଟେ କ୍ଲାସରେ ଟିକେ ଏଚଟିମେଲ ଥିଲା ସି ପ୍ଲସ ବି ଥିଲା। ଆଉ ବୋଥି ଶିଖି ମନ୍ତ୍ର ଥିଲା ସେଇଟା ପା ଖୋଜୁଥିଲି ଆଉ।
ପିଯିଡିଶିଏ କରିଦେଲେ ସବୁ ଥାଉଚି ପୁଣି ଯେ ସେଇଟା ତ ବର୍ଷେ କ୍ଲାସ ଦି ବର୍ଷ କରାଉଛନ୍ତି। ଏଠିକି ଯାଉଛି।
ହଁ ମୋର ପି ଡ଼ି ସି ବର୍ଷ ତ ଅଛି ସାର୍ଟିଫିକେଟ୍ ପି ଜି ଡି ସିଏ କରି ଦେଇଛୁ ଖାଲି ସେ ଏବେ ଅଇରାଟି ତ ସାର୍ଟିଫିକେଟା ଦରକାର ହେଉଛି ନା। ସେଇଟା ପାଇଁସ ସାର୍ଟିଫିକେଟ୍ ଗୋଟେ କାର୍ଡ଼ ଦେଲେ ଭଲ ହିଁ ପି ଜି ଡି ସିଏ ର ବେଲୁର ଆଉ ନାହିଁ ସେଇଟା ତ କଥା।
ହଉ ହଉ। ସେଥିପାଇଁକା ମୁଁ ସାଇଟ୍ର ଗୋଟେ ସାର୍ଟିଫିକେଟ୍ କା଼ଡି ଦେଲେ ଆପରେ କିଛି ପ୍ରୋବ୍ଲେମ୍ ହେବନି ବୋଲି କ ଦେବା କଥା। ଆଉ
ହଁ ମ ସେଇଟା
ହଁ
ସଫା ଅଛି।
ହ ଖରା ଥିଲା ଥିଲା ହଠାତ ଟିକେ ବର୍ଷା ହେଲା ପରେ ଝର ଝର
ଭିତରେ ଅଛ?
ଯେତେବେଳେ ଆସିଲା ବସିଚୁ ଟିକେ ତାପରେ ଟିକେ ଟିକେ ଷ୍ଟାର୍ଟ ହେଲା ତାପରେ ପୁରା ଜୋର ଜୋର ସେ ପଡ଼ ଆରମ୍ବ ହେଲା ତମର ବ୍ୟାଚ ରେ କେତେଜଣ ପିଲା ଅଛନ୍ତି ନା ସେମିତି କିଛି ଜାଣିନୁ।
କେଜାଣି ମୁଁ ଜାଣିନି ମୁଁ କ୍ଲାସ ଯାଇନି ଟୋଟାଲ।
ଆପଣ ଏବେ ମନ
କ୍ଲାସ ଯାଇଥିଲେ ଗୋଟେ ଅଲଗା ଜାଣିବା କଥା ହଁ
ଜନିଂ ଫିସ୍ କେତେ ଟଙ୍କା ନେଲେ?
ଚାରି ପା ଚାରି ଚାଟି।
ଓ ହଁ। ଚାରି ହଜାର ବଳେ ଚାରି ହଜାର ମନ୍ଥଲି ତାର
ବି କେତେ ଆଉ ଯାହା ରହିଲା ଆଉ ଆଉ। ଚାରି ହଜାର ବଲେ ଆଉ ପାଞ୍ଚ ହଜାର ରହିଲା ପାଞ୍ଚ ହଜାର ଆଉ ସେତିକି ଯେତିକି କରିକି ଦେବ।
ନ ନଅ ହଜାର କି ଟୋଟାଲ।
ହଁ ଟୋଟାଲ ନଅ ହଜାର।
ସିକ୍ସ ସିକ୍ସ ପାଇଁ ନଅ ହଜାର ଟା
ହୁଁ।
ଓହୋ। ହ ତାଲୁ କରଦି କାଲି ଖୁଲା ଥିବ କି?
କାଲିିି କି ବାର କି? ହଁ କାଲି ଖୋଲାଥିବ ନା।
ହୁଁ।
କାଲି ବି ମାନୁ
ଖାଲି ନହେଲେ ମୁଁ ବି କରିଦେଲେ ହବ ତ। ହଉ। ବି ତାହଲେ କରିଦେଲେ ଯିବା ତାପରେ ଯିବା କର ସେଇରେ
ସକାଳ ଆ ସିଏ କଣ ହଉନାହିଁ ହଉନାହିଁ ହଉଛି ସେ
କିରଣ ବି ତ ଗୋର କହୁଥିଲା ସଏ ଗବ କଣ କି? ଲିଟୁ ବି କରିବି ବୋଲି ଦେସିୀ ତ ମର୍ଣିଂରେ ଯାଉନି।
ଲେଣ୍ଟୁ ମର୍ଣ୍ଣିଂ ରେ ଯାଉନି ଯେ ତାର ଆଠଟା ର ଦଶଟା ଦଶଟା ନାଇ ନାଇଁ ସିଏ ତାର କଣ କହୁଛୁ ଦଶଟା ବେଳେ ତାର ଡ୍ୟୁଟି ରହିଯାଉଛି ନା।
ହଁ ତଟାେ ସର୍ଭ କରିଥିବ ଆଉ କଣ କର କହିଲେ ଆଉ କି ଲିଣ୍ଟୁ କରିବ ବୋଲି କହୁଥିଲେ ତ ଖାଲି। ପଇସା ପତ୍ରଟି ହେଲେ କିଏ ଜଏନ୍ କରିବେ ବୋଲିଥାଉ। ଜ ତ ତାକୁ ଆଉ ଯାଇନୁ ଆଉ ସେଆଡେ ଯାଇଥିଲୁ ଗୋଟେ ଆଡେ ସେ ଡାଲାଟୋ ଲାଗି ଯୋଉ ନଦୀ ଖଡି ସେ ଯୋଟା ଅଛି।
ଡଟ୍ କମ୍ ଆଉ।
ହଁ ସେପଟେ ଟିକେ ଯାଇଥିଲ ସେଇଠୁ ତ ଆସିଲା ମୋର ଲେଟ୍ ହେଇଗଲା ଯେମିତି ଆଉ ଆଉ। କଣ
ହୁଁ।